ହାଲୋ। ହାଲୋ ଶୁଭୁଛି ତତେ? ହାଲୋ। ହାଲୋ। ହାଲୋ। ହାଲୋ। କଣ କରୁଚୁ? ହୁଁ। କଣ କର୍‌ଚୁ? ମୁଁ କି ପିଠା କରିବୁ ଏଇ ଓଷା ପାଇଁ? ମୁଁ କହିଲି ପୋଡ ପି ନିଜେ ପିଠା କରିବୁ। ବଉ।
ହାଲୋ।
ବୋ କି ପିଠା କରିବୁ? ପିଠା କରିବୁ ବୋଲି କହୁଥିଲୁ କି ପିଠା କରିବୁ? ଆ କହୁନଥିଲୁ ସ ହଁ ବା ମୁଁ ଫୋନ କରିଥିଲି ତୁ କହୁଥିଲୁ ବିରି ଚାଉଳ ଘେରିକା କିଛି ଦେଇଛି ଆଉ ପିଠା କରିବୁ ମୁଁ କି ପିଠା କରିବୁ?
କି ପିଠା?
ହଁ ହେଲା।
ହ ସିଝା ପିଠା ଗୋଟେ କରିବା ହ ତ ଗ୍ୟାସ୍ ଫ୍ୟାସ୍ ଆଉ।
ହଁ ଏଇ ଯୋଉ ଗୁଡରେ ଯୋଉ ପୋଡ ପିଠା ଟା କରନ୍ତି ନା ସେଇଟା କେମିତି କରନ୍ତି କହିଲୁ।
ଗୁଡରେ ଯୋଉ ପୋ ପିଠା କରନ୍ତି ସେଇଟା କେମିତି କରନ୍ତି କହିଲୁ।
ସିଝା ପିଠା ନା ଆଉ ତ ହେଇ ମୋର ବିରି ଚାଉଳ ବାଟି ଦିଏ ଆଉ ତାକୁ ଟିକେ ପୁରା ବହଳିଆ ଟିକେ ବାଟା ହବ ବଟା ହବ ନଡିଆ ସେ କୋରିକି ଗୁଡରେ ପାଗ କରିବୁ ତାପରେ ଗୁଡ ଆଗେ ପକେଇବୁ ତାପରେ ନଡିଆ ପକେଇବୁ ତା ଦେରେ ଟିକେ ଗୁଜୁରାତି ହେଇଗଲା ବେଳକୁ ତାପରେ ଗୁଜୁରାତି ପଟେଇବୁ ଗୋଟେ ହାଣ୍ଡିରେ କି ଗୋଟେ ଇଟିଲ ଛାଞ୍ଚରେ କପଡାଟେ ବାନ୍ଧିକି ପିଠୋଉ କିଛି ଦବୁ ତାପରେ ପୁର ଦବୁ ତାପରେ ହଉଚି ପୁଣି ପି ଉ ଦେଇକି ତାକୁ ଢଙ୍କେଇ ଦବୁ ଆଉ ସିଝିଗଲା ପରେ ସେ ପୁରା କପଡାରେ ଖୋଲିଦବୁ।
ହୁଁ ହୁଁ ଏ ଯୋଉ ସିଜା ପିଠା ପୋଡ ପିଠା ଟା କେମିତି କରନ୍ତି।
ଶୁଭିଲାନି।
ପୋଡ ପିଠା କେମିତି କରନ୍ତି ପୋଡ ପିଠା?
ପୋଡ ପିଠା ପୋଡ ପିଠା ସେମିତି ଜ ତିକି ଯେ ସେ ଯୋଉ କନ୍ତି ଗୁଡରେ ନଡିଆ ଖଣ୍ଡଖଣ୍ଡ ଆଉ ସେ କଣ ତ ବାଦାମ ତାକୁ ପାଣିଥେରେ ଗୋଟେ ପକେଇବୁ ତାପରେ ଚୁନା ଚା ଆଗେ ଚାଉଳକୁ ଭେଦେଇକି ଚାଉଳ ଚୁନା ହେଇ ସାରିଲା ପରେ ତାକୁ ରଖିଥିବୁ ଯୋଉ ଚଲେଇ ଚଲେଇକି ରଖିଥିବୁ ଚୁନା କରିକି ଚୁନା କୁ ସେ ଗୁଡ ଆଗେ ପାଣି ଦବୁ ତା ଦେହରେ ଗୁଡ ଦବୁ ସେ ସେଥିରେ ଲୁଣ ଟିକେ ପକେଇବୁ ଆଉ ନଡିଆ ଆଉ ବାଦାମ ତାକୁ ଦବୁ। ତାପରେ ଜନ୍ତୁଣି କରିବୁ ଜନ୍ତୁଣୀ କରିସାରିଲା ପରେ ଗୋଟେ ଲୁହା ଜାଗାରେ ପତ୍ର ଖଣ୍ଡେ ଥୋଇକି ଏଇ ଜନ୍ତୁଣିି କି ଥୋଇକି ତାପରେ ଢ଼ଙ୍କେଇବୁ ଆଉ। ଗ୍ୟାସ ସିମ୍ ସିମ୍ କରିକି ଆଉ।
ମୁଁ ବି ଜାଣିନି ପୋଡ ପିଠା ମାନେ ଚୁଲିରେ ପୋଡି ହବ ଆଉ କୋଉଥିରେ ପୋଡି ହବନି।
ନା ନା ଚୁଲି ନାହିଁ ଗ୍ୟାସରେ ଏମିତି ପୋଡ ପିଠା କରେ ଆଉ।
ହୁଁ ହୁଁ। ଜାଣିନି ପୋଡ ପିଠା ପିଠା ଟା ହଉଛି ଗ୍ୟାସ ବି ସିମ୍ କରିକି କରିହବ ବୋଲି ଅଁ ହଁ।
ହଁ।
ହଁ ତୁତ ସେଠି କରିଚୁ ସବୁ କରିଛୁ?
ହଁ ଥର ଛୋଟିଆଟେ କରିିଥିଲି।
ହୁଁ ହୁଁ ମାନେ ଆମେ ତ ସକାଳେ ସଖାଳେ କହୁଥିଲି ତ ମୁଁ ବିରି ଚାଉଳ ଭେଦେଇଛି ଆଉ ବିରି ଚାଉଳ ଭେଦେଇଚୁ କଣ କରିବୁ?
ଚାହା ଚକୁଳି କରିଦିଏ ଆଉ।
ହୁଁ। ହୁଁ ଚକୁଳି କଲେ ଭଲଗିବ‌ ଚ ଆଉ ଯୋଉ ପିଠା ଫିଠା କରନ୍ତି ଆଉ ଚକୁଳି ପିଠା ଟା ଭାରି ଭଲ ଲାଗେ। ଚକୁଳି ପିଠା ଆଉ
ହଁ ଛୁଆ ମାନେ ବି ଚକୁଳି ପିଠା ଭାରି ଭଲ ପାଆନ୍ତି।
ମଣ୍ଡା ପିଠା ବି ଭାରି ଭଲ ଲାଗେ ମଣ୍ଡା ପିଠା ଭଲ ଲାଗେ ଆଉ ରାଷି ଲଡୁଟା ଭଲ ଲାଗେ ମତେ ମିଠା ଜିନିଷ ଟିକେ ଏତେ ଭଲ ଲାଗେନି। ଆଉ ଏମିତି ମଣ୍ଡା ପିଠ ଆଉ ଉଁ ଉଁ ଯୋଉ ଏଣ୍ଡୁରି ପିଠା ଟା ବି ଭଲ ଲାଗେ। ନାଇଁ ଏଣ୍ଡୁରି ପିଠା ଟା ବି ଓଦା ନା କଦଳୀ ପତ୍ରରେ କରିଦଉଛନ୍ତି। କି ଶାଳ ପତ୍ରରେ କରି ଦଉଛନ୍ତି।
ହୁଁ ହଁ କଦଳୀ ପତ୍ର ଆଛି ମାନେ ହଳଦୀ ପତ୍ରରେ ନଖିଆନ୍ତି ତାକୁ କଦଳୀ ପତ୍ରରେ କରିପାରିବ ଟିକେ ବମ୍ପେଇ ଦେଇକି ଇ ଯୋଉ କନ୍ତି ହୁଁ ଦେଲେ ବି ହବ।
ନା ମୁଁ ସେଦିନ କଣକରିଛି ନା ଆଉ ପିଠା ମୁଁ କରିଛି ନା ଯୋଉ ବିରି ଚାଉଳ ବାଟିଦେଲି ମାନେ ଚାଉଳ ହଁ କମ ବିରି ଟିକେ ବେଶୀ ମାନେ ଖସ ଖସଆ ଯେମିତି ହବ ଇଟିଲି ପିଠା ଟା ମୁଁ ତା ତାକୁ କଣ କଲି ନା ଆମର ଯଉ ଛୋଟିଆ ସ ଗିନା ଭଳିଆ କି ଠଉ ଟିକେ ଗିନା କୁ ଟିକେ ସାଇଜ଼ ବଡ ତାଟିଆ ତାକୁ ତେଲ ମାରିଦେଲି ତେଲ ମାରିଦେଇକି ସବୁ ଯାଙ୍କ ତାଟିଆ ସବୁ ହୁଁ ଫୁଲ୍ କର ମାନେ ଫୁଲ ଅଧା ଠା ଅଧା ଭଳିଆ କରିଦେ ଅଧା ଉପରକୁ ଟିକେ କରିଦେଲି ଆଉ ଆଣ ଆଉ କରି କି? କ କରିକି ଗୋଟେ ଆମର ଥିଲା କଣ କହିଲୁ କଡେଇ କଡ଼େଇରେ ପାଣି ବସେଇଦେଲି ଗୋଟେ ଷ୍ଟାଣ୍ଡ ଥିଲା ତାକୁ ଥୋଇଦେଲି ଥୋଇ ଦେଇକି ସେ ଷ୍ଟାଣ୍ଡ ଉପରେ ଏମିତି କରୁକୁ କରୁକୁ ଗୋଟେ ମଝି ଯୋଡେ ତାଟିଆ ତା କରୁକୁ କରୁକୁ ସବୁ
ରଖିଦେଲି ରଖିଦେଇକି ତାକୁ କଣ କଲି ଘୋଡ଼େଇ ଦେଲି ଘୋଡେଇ ଦେଇକି କିଛି ସମୟ ଯାଇଛି ଥରେ ସିଝିଗଲା ପରେ ତା ଦେଖିଲି ଭା ଯୋଉ କଞ୍ଚି କେଞ୍ଚିକି ଦେଖିଲି ଯେ ସିଝିଗଲାଣି ସିଝି ଗଲା ପରେ ମୁଁ ବାହାର କରିଦେଲା ବେଳକୁ ଆଉ ପିଠା ଉରା ସବୁ ବାହାରିଲା ତେଲ କରି ଦେଇେଚି ଯେହେତୁ ସ ନରମ ହେଇଥାଏ। ଆଉ କଣ କହିଲ ଆମ ଛୁଆ ସବୁ ବଡ ବଡ ପିଠା ହେଇଛି ମାନେ ଇଟିଲି ଠାରୁ ଟିକେ ବଡ ହେଇଛି ଆଉ ଭାରି ଖୁସି ଆଉ ଖୁସି ହେଇଗଲେ ଛୁଆ ଆଉ ତରକାରୀ କରିଦେଇଚି ମଟର ତରକାରୀ କରିଦେଇଚି ଆଉ ସେଟା ସୁ ତାଟିଆ ଯୋଉ ତାଟିଆର ଯୋଉ ଗିନା ଭଳିଆ ବଡ ତାଟିଆ ଟିକେ ତାଟିଆ ରେ ଯୋଉ ପିଠା ଦିଟା ତିନିଟା ପିଠା ଖାଇଲା ବେଳକୁ ପେଟ ଫୁଲୁ ଆଉ ସବୁ ଖାଇକି ସେଇଆକୁ ଆଉ ସେଦିନ ସଂକ୍ରାନ୍ତି ହେଇଥିଲା ସେଇଆକୁ କରିଦେଲି ସମସ୍ତେ ଖାଇକି ଶୋଇଲୁ।
ହଁ ହଁ ସେଇ ଥିବିି ସେ ମୁଁ ଏ ତାଟିଆରେ ତୁ କରୁଚୁ ମୁଁ ସେମିତି ଇଟିଲି ଛାଞ୍ଚରେ ମୁଁ ଥୋଇ ଦିଏ ଆଉ।
ହଁ ନାଇଁ ଇଟିଲି ଛାଞ୍ଚ କଣ କି ହୁଁ ଥାକ ଥୁଅ ଇଏ କର ମୁଁ କଡ଼େଇ ରେ ପାଇଁ ଆଉ କରିଦେଲି ଦେଖିଆ କେମିତି ହଉଚି ନା ନାଇଁ ଦେଖିଆ। ଆଉ ନରମ ଯେମିତି ହେଲା ଆଉ ଭଲ ଲାଗିଲା।
ନାଁ ଭଲ ହବ ନା ସେମତି ସି
ହଁ ହଉ କଣ ଆପଣ ଯୋଉ ଜାମୁ ହୁତେ ସବୁ ଆସୁନାହି ନାତ ବିତ ଜଣୁଛନ୍ତି।
ହଁ।
ହେଠି ଡାଲି ଡାଲି ଗିରାବେ। ହଁ ସଡିରେ ଶଣି ଦେଇଛି ଚାଲି ତାକୁ ପକେଇଦଉଛି। ବଷେଇ କଣ କରିଦଉ ନା ଯୋଉ କଦଳୀ ପତ୍ର ରେ ସେଇ ଯୋଉ। ଯୋଉ ନଡିଆ ଯୋଉ ବର୍ଷା ବେଳ ହଉଛି ଯ ନଡିଆ।
ହଁ।
ଛାଡୁଛି ହୁ ନଡ଼ିଆ ଟାକୁ ଆଉ। ସେମିତି ଛୁଆ କଣ ଏମିତି ଚୋବେଇ ଖାଇବାକୁ କି ଆଉ ଭଲ ପାଉନାହାନ୍ତି ଭଲ ପାଉନାହାନ୍ତି ମୂତା। କଣ କଲିନା କୋରିଦେଇଛିି ଆଉ ଭାଜିବି। ଆଉ ଆମ ଘରେ ଛେନା। ଏ ଛେନାପୁର ଟିକେ କରୀକି ସେଇ ନଡିଆପୁର କୁ ଛେନାପୁରକୁ। ଆଉ ମିଶେଇକି ତାକୁ। ଆ ପରେ ଯଉ ବା ତାକୁି ଭିତରେ ପୁର ଦେଇକି ପିଠାକରନ୍ତିନି ନା! ହୁଁ ସେମିତି କରୁଛନ୍ତି କିନ୍ତୁ ଯଦି ଏଣ୍ଡୁରି ପିଠା ର ବାସ୍ନା ଗୋଟେ ଅଲଗା ଥାଏ। ସେ ସେତି କଦଳୀପତ୍ର ବାସ୍ନା ଟା ନାହିଁ।
ହଁ ସେତେବେଳେ ବାସ୍ନ ର ଠିକ ଥିବ ଆଉ ଅନ୍ୟ ଟାଇମ୍ ତଳେ ବାସ୍ନା ରହିବ।
ହଁ।
ତମେ ଯୋଉ ଇଏ କରିପାରିବୁ ନା ଯୋଉ କଣ ତ ସିଙ୍ଗଡ଼ା। ସିଙ୍ଗଡା ସିଙ୍ଗଡା।
ନାଇ ସିଙ୍ଗଡ଼ା ମତେ ଆସେନି ଲୋ।
କେମିତି କରନ୍ତି କହିଲୁ।
ହଁ ସେଇଟା କଣ କରିବୁ ନା ଧର ଆଳୁ ଗାଜର ବିଟି। ଆଉ ବାଦାମ ସୋଲା ତାକୁ ସବୁ ଟିକେ। ଭାଜି ଦେଇକି ଚୁନ ଚୁନ କରିକି କାଟିକି ତାକୁ ତେଲରେ ଭାଜି ଦେଇକି। ଆଉ ଆଳୁ ସିଝେଇକି ବି ତା ଦେହରେ ପକେଇଦବୁ ମସଲା ଟିକେ। ଯୋଉ କ କରୀପାଉଡର କି ଏମତି ମସଲା ଦେଇକି ତା ପକେଇ। ତିକି ବାହାର କରିଦୋବୁ ତାପରେ ମଇଦାକୁ ଚକୁଳିକି ରଖିୁ ଉ ଲମ୍ବାଳିଆ। କରିକ ଟିକେ ଛୋଟ୍ ଛୋଟ୍ ଗୁଲା କରିବ ମଝରେ ଛୁରିରେ କାଟିଦବ। ତାକୁ ଗୋଟେ ପାନ ଫାଙ୍ଗିଲା। ଯେମିତି ତ୍ରିକୋଣ ଏମିତି ଆଉ ସେମିତି କରିକି ତା ଦେହରେ ପୁର ପସେଇ। ଟ ସାଇଜ୍ କରିଦବୁ ପାଣି ଟିକେ ଦେଇକି ଦେଇଦବୁ ତାପରେ ତେଲ ମାନେ ତେଲ ବେଶୀ ଗରମ। ପୁରା ସିଙ୍ଗ ସିଙ୍ଗ କରିକି ତାକୁ ପୁରା ଫୁଲେ ଲଗେଇ ବୁଡିକି ରହିବ।
ହୁଁ ଯେମିତି ବୁଡିକି ରହିବ।
ହଁ ତେଲ ଟିକେ ଅଧିକ ଦେଇକି ତାକୁ ବେଶୀ ପକେଇବା ଚାରି ପାଞ୍ଚଟା ପକେଇବି ବ। ଜେନ୍ତି ରହିବ ସେଟା ଆଉ।
ଆଚ୍ଛା ସେଇଟା କଲେ ହଲା।
ଏରେ ମୁଁ ତ ଆସିସାଇଲାନି।
ନା ଆମର ସେ ଭଣଜାଟା ଆସ। ସେ ଶିଖେଇ ଦେଇଥିଲା ତାଙ୍କର ଛଣାଛଣି ଦୋକାନ ବୋଲି ସେ କାମ କରେ।
ହୁଁ ହୁଁ ସମନ୍ଦରା ନା।
ଆ ସବ କାନସ।
ଆଁ।
କାମ ସବୁ ସାଇଲାଣୀ।
ହଁ କାନ ଶିବାରୁ ଭାତ କରିସାଇଲିଣି। ଆଉ ଇଏ କୋ କୋଳଥ ଯାଇ ଥିଲା, ତାକୁ ଡାଲି କରିଦେଇଛି। ଆଉ ବାଇଗଣ ଆଳୁ ଭର୍ତ୍ତା କରି ଦେଇଚି, ପରିବା କିଛି ନାହିଁ। ଆଉ ପରିବା କିଛି ନାହିଁ ଖାଲି ବାଇଗଣ ଆଳୁ କୁ ଭର୍ତ୍ତା କରିଦେଇଛି, କୋଳଥ ଡାଲି କରିଦେଇଛି। ଦିନରେ ହଉଛି ତରକାରୀ କରିଥିଲି, ବେସନକୁ ମିଲ୍ ମିକର। ଆଉ ଗୋଟେ ବେସନ ଥିଲା ବେସନକୁ ଗୋଟେ ଚକୁଲି ଭଲିଆ କରିଦେବି। କରିଦେଇକି ତାକୁ ପିସ୍ ପିସ୍ କରିକି ମିଲ୍ ମିକର୍ ସହିତ, ବେସନ ପକେଇକି ତରକାରି କରିଥିଲି। ଆମ୍ବ କଞ୍ଚା ଆମ୍ବ ଗୋଟେ ଆଣି ଚଟୁଆଣି କରିଥିଲି, ଆଉ ଆଉ ଦହି ବାଇଗଣ ଆଉ ଯୋଉ ଆଳୁ ତାହେଲେ ଆମେ ପରେ କଥା ହବା, ରଖୁଛି ଆଁ।
ହଁ -ହଁ ଆଉ ମୁଁ ବି ଜାଣିଲି କୋଉ ଫଳ ଦିଆ ହବ।